ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁଁ।
ସୁବିଲା?
ହୁଁ ହୁଁ।
କଣ କରୁଛ?
ଏଇ ତ ବସିଛି ଦୋକାନ ରେ।
ହଁ ହୁଁ ଖାଇସୈଳନି? ଜଲଦି ଟା ଖାଇସାରିଲାଣି ଖାଇସାରିଲି। କଣ ଖାଇଲ?
ପୁରୀ ଡାଲମା।
ହୁଁ।
ତମେ?
ହଉ ମୁଁ ଭାତ ଚିକେନ ଖାଇଥିଲି।
ହଁ ହ କାମରେ ଯାଇଛ କି ନା ସେମିତି
ଆସିଥିଲି ଟିକେ କାମରେ ଯଉ ଆଗକୁ ରଥଯାତ୍ରା ଆସୁନି କି?
ହୁଁ ହୁଁ।
ଏମିତି କଣ ତମ ଆଡେ ହଉଛି?
ଉଁ?
ଏମିତି କଣ ସମୟଡେ ହଉଛି?
ସେଟ ଆମର କରନ୍ତି ସରବର ରଥ ଗୋଟିଏ ଠାକୁର ସେଟା ତଳା ହୁଏ ତ। ଆଉ ବାକି ସେଇ ଆମ ଘର ପାଖରେ ଟିକେ ହୁଏ।
କଣ କହିଲେ?
ପୁରୁ ଘର ପାଖରେ ହୁଏ ସରୋବର। ସେଠି ଟଣା ହୁଏ ତ ସେଠି ଯିବ ନହେଲେ ଦେଖିବା ପୁରୀ ଯିବାର ତ ପ୍ଲାନ୍ ଅଛି। ସେଠି ଗଲେ ତ ଯୋଉ ଭିଡ ଥରେ ଯାଇଥିଲୁ।
ଓ ହ ଆମର ବି ସାଙ୍ଗମାନେ ବୁଲିଯିବାର ଅଛି।
ହ୍ୟାଲୋ।
ହଲ ଆଉ ଆଗକୁ ଗଣ ଗଣେଶ ପୀ ସାଙ୍ଗ ମମାନେ ସବୁ ମିଶିକି ସବୁ ପାଞ୍ଚ ଛଅ ଜଣ ସବୁ ମିଶିକି ଯିବ ପ- ପୁରୀ। ଏକଠୁ ଟ୍ରେନ- ଟ୍ରେନେ ଯିବୁହାରି।
ହଁ।
ବୁ ରଥଯାତ୍ରା ଦିନ ରହିବୁ ରଥଯାତ୍ରା ପରଦିନ ରହିବୁ। ଏମିତି ଦିଦିନି କଣା ଫଣା ଯିବାର ଅଛି। ଏମିତି ବୁଲାବୁଲା ହଁ ବୁଲା ବୁଲା ବୁଲିକି ଆସିବ ଆଉ।
ସେ ଆମର ବି ସେଇଆ ତ ଅଛି ତାହେଲେ ଆମର ଏଠି ଅଛନ୍ତି ଚାରି ପାଞ୍ଚ ଜଣ ସାଙ୍ଗ। ସେମାନେ ତ ବାହାରିଲେଣି ସବୁ ବର୍ଷ ଯାଆନ୍ତି ସେମାନେ। ଯାଆନ୍ତି ସେଇ ଟ୍ରେନରେ ଏଠୁ ଯିବୁ ଯାଇକି ହେଲେ ସେଠି ଫଷ୍ଟ ଯାଇକିବୁ। ପୋ ଝିବ ବଲେ ସମୁଦ୍ରରେ ଆଜ୍ଞା।
ହ ଡାହାକେ ଯିବା।
ଏତେ ଗାଧେଇକି ଏକାଥରେ ଯିବ ମନ୍ଦିର ପାଖରେ ସେଠେ ଟାଣିକି ରଥପଥ ରହିବ ସେଦିନ।
ହୁଁ ହୁଁ।
ଓଡ଼ିଶାରେ ତ ଆମର ବହୁତ ପର୍ବପର୍ବାଣୀ।
ହୁଁ।
ତେଣୁ ଜଗନ୍ନାଥଙ୍କ ରଥଯାତ୍ରା ଅନ୍ୟତମ।
ହୁଁ
ଜଗନ୍ନାଥଙ୍କର ତିନିଟା ରଥ ହୁଏ ଜଗନ୍ନାଥ ମନ୍ଦିର ଜଗନ୍ନାଥଙ୍କର ରନ୍ଧିଘୋଷ ଆଉ ବଳଭଦ୍ରଙ୍କର ହେଲା ତାାର ଧରିଛ ଆଉ ସୁଭଧଙ୍ଗ ହେଲା ବ୍ୟବଲା ନା
ହୁଁ ହୁଁ
ଜଗନ୍ନାଥଙ୍କର ଓଡ଼ିଶା ପରମ୍ପରା ଓ ଅନ୍ୟାନ୍ୟ ଭୂମି ଆମର ଏଠାରେ ଏଠାରେ ବାର ମାସରେ ତେର ଫର୍ ଅଛି ଆଧ୍ୟାତ୍ମିକ ଭାବନା ଅଛି ଆଉ ନିମ୍ନ ଓଡିଶାରେ ଆମର ପର୍ବପବାଣି ସବୁ ଅଛି ଏମିତିକି ରଥଯାତ୍ରା ରଜ ଦୁର୍ଗା ପୂଜା ନୂଆଖାଇ କୁମାର ପୂର୍ଣ୍ଣିମା ବାଲିଯାତ୍ରା ପ୍ରଥମାଷ୍ଟମୀ ମକର ସଂକ୍ରାନ୍ତି ଏଇତି ଅନ୍ୟାନ୍ୟ ଆଉ ଦୀପାବଳି ପଣା ସଂକ୍ରାନ୍ତି
ହୁଁ
ସବୁ ଅଛି ଆଉ ଆମର ରଥଯାତ୍ରା ଆମର ଛାତ୍ରା ହଏ ଗୁଣ୍ଡି ଯାତ୍ରା ହଏ ଆମ ସଂସ୍କୃତି କହିଲେ ଆମ ଜଗନ୍ନାଥ କ ବୁଝାଏ ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟ ଥିରେ ଆମ ରଥଯାତ୍ରା ଟା ପଡେ ଏବେ ଆସୁଛି କତେର ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ତାଙ୍କ ଭାଇ ବଡ ଭାଇ ଭଉଣୀ ସୁଭଦ୍ରା କାଳରେ ବସି ବଡ ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ଆଉ ଫେରିଲା ବେଳେ ଆମେ ତାକୁ ଗୁଣ୍ଡିଚା ଯାତ୍ରା କୁହାଯାଏ ଜାତି ଧର୍ମ ବର୍ଣ୍ଣ କି କିଛି ଖାତିର ନ କରି ସେ ବଡ ଦାଣ୍ଡକୁ ଓହ୍ଲେଇ ଆସନ୍ତି ଭକ୍ତ ମାନଙ୍କ ଦର୍ଶନ କରିବା ପାଇଁ ଆଉ ରଜ ତ ଏବେ ଗଲା ତମେ ଜାଣିଥିବ ରଜ ହେଉଛି ଆମ ଓଡିଶାରେ ଏକ ସ୍ୱତନ୍ତ୍ର ପର୍ବ
ହଁ
ଆଉ ଏଇ ରଜଟା ମୁଖ୍ୟତଃ ଆମ କୃଷ କୃଷକ ମାନେ ଆଉ ନାରୀ ମାନଙ୍କୁ ସମ୍ମାନ ଜଣେଇବା
ହଁ ହଁ
ଜ୍ୟେଷ୍ଠ ମାସର ଶେଷ ଦିନକୁ ଆରମ୍ଭ ଏଇ ଆଷାଢ ଦ୍ଵିତୀୟା ଦିନ ପର୍ଯ୍ୟନ୍ତ ଏହି ପର୍ବ ତିନି ଦିନ ଧରି ଚାଲେ ପ୍ରଥମ ଦିନ ହେଲା ପହିଲି ରଜ ମଝିଆ ମଝି ରଜ ହେଲା ମିଥୁନ ସଂକ୍ରାନ୍ତି ଆଉ ଲାଷ୍ଟ ରଜ ହେଲା ଭୁଦାଅ ଭୂମି ଦହନ
ହୁଁ
ବିଶ୍ୱାସ କରାଯାଏ ଯେ ବାସୁମତୀ ମାତା ରଜସ୍ୱଳା ହୁଅନ୍ତି ରଜ ହୁଅନ୍ତି ତେଣୁୂ ଭୂମି କର୍ଷଣ ଦିଏ ନାହିଁ ମାନେ ଭୂମିିକୁ ଆମେ ଆଘାତ କରିନଥାଉ ସେଦିନ ଦେଖିଛ କେବେ ରଜ ତିନି ଦିନିଆଙ୍କ ଭିତରେ ହଳ କରିବାର କେବେ ଦେଖିନ କ ସେଇଟା ବି ଲଗେଇବାର ଦେଖି ନଥିବ
ନାଁ ନାଁ
କୁଆଁରୀ ଝିଅ ମାନେ ସେଦିନ ନୂଆ ପୋଷାକ ପିନ୍ଧିଥାନ୍ତି ଆଉ ପାନ ଦୋଳି କଣ ନ ହୁଏ ପୋଡ ପିଠା ରଜପାନ ଏଇପାଳି ଖାଇଛ
ହଁ
ଆଉ ତାପରେ ବା ଦୁର୍ଗା ପୂଜା ଆସେ ଆଶ୍ୱିନ ମାସରେ ପାଳିତ ହଉଛି ଦୁର୍ଗାପୂଜା
ହଁ
କଟକରେ ହୁଏ ଆମ ଚାନ୍ଦି ମେଢ଼ ଭୁବନେଶ୍ୱରରେ ଆଲୋକ ମେଳା ସାରା ଓଡିଶାରେ ଉତ୍ସବ ହୁଏ
ହୁଁ
ଦୂର୍ଗାପୂଜା କଣ ପାଇଁ ହୁଏ ଜାଣିଛ
କଣ ପାଇଁ
ଯୋଉ ମହିଷାସୁର ଜଣେ ରାକ୍ଷସ ଥିଲେ ହେଲା ତାପରେ ସେ କଣ କଲେ ନା ଦେବତା ମାନଙ୍କୁ ଉପରେ ଆକ୍ରମଣ କଲେ ତ ସେ ବ୍ରହ୍ମାଙ୍କଠୁ ବର ପାଇଥିଲେ ଯେ ଏମିତି କଣ ବର ପାଇଥିଲେ।
କଣ ପାଇଥିଲେ ଯେ ସେ କାହାଠୁ ମାନେ କୌଣସି ଜୀବ କି କୌଣସି ଦେବତା ମାନଙ୍କଠୁ ହାରିବେନି ବୋଲି ମାନେ ପୁରୁଷମାନେଙ୍କ ଦ୍ଵାରା।
ତାପରେ ବ୍ରହ୍ମା ବିଷ୍ଣୁ ଆଉ ମହେଶ୍ଵର କଣ କଲେ ତାଙ୍କ ତିନି ଜଣ ଶ କ୍ତି ମିଶେଇକି ଦୁର୍ଗା ମାତାଙ୍କୁ ଆବାହନ କଲେ। ଦୁର୍ଗାମାତା ଆସିଲେ ଦଶଦିନ ନଅଦିନ ଧରି ଯୁଦ୍ଧ ଚାଲିଲା ଦଶଦିନ ବେଳକୁ ମାତା ମହିଷାସୁରକୁ ମାରିଲେ ସେଇ ଯୋଉଁ ଦଶ ଦଶମ ଦଶ ଦିନ ଦଶ ମାନେ ଯେଉଁ ଯେଉଁ ଦଶ ସେଇଦିନ ଦୁର୍ଗା ମାତାଙ୍କୁ ପୂଜା ପୂଜା କରାଯାଏ। ସେଇଦିନ ସେଇଥିପାଇଁ ମାଆଙ୍କୁ ମହିଷାସୁର ମର୍ଦ୍ଦିନୀ କୁହାଯାଏ।
ଓହୋ।
ଧର୍ମ ଉପରେ ଧର୍ମର ବିଜୟ କୁ ପାଳନ କରାଯାଏ ଦୁର୍ଗା ପୂଜା।
ଆଉ।
ୟାର ପରଦିନ ବିଜୟା ଦଶମୀ ବା ଦଶହରା ପାଳିତ ହୁଏ ଏଥିରେ ରାବଣଙ୍କ ରାବଣ ପୋଡି ରାବଣ ପୋଡି କଣ ପାଇଁ ହୁଏ ନା ରାମ ସେଦିନ ରାବଣଙ୍କୁ ମାରିଥିଲେ।
ହୁଁ।
ରାମ ସେନ ମାରିଥିଲେ ନା ରାବଣକୁ ସେଇଥିପାଇଁ। ଆମର ନୂଆଖାଇ
ହଁ।
ଓଡିଶାର ପଶ୍ଚିମ ଓଡିଶାର ସବୁଠୁ ବଡ ସଂସ୍କୃତି ହେଲା ଆମର ନୂଆଖାଇ ଗଣପର୍ବ। ଭାଦ୍ରବ ମାସର ପଞ୍ଚମୀ ତିଥିରେ ମା ସମଲେଇଙ୍କ ପାଖରେ ନୂଆ
ହାଲୋ?
ଏହାପରେ ପରିବାର ସମସ୍ତ ସଦସ୍ୟ ଏକାଠି ବସି ପ୍ରସାଦ ସେବନ କରନ୍ତି ମାନେ ଆମେ ଯୋଉ ନୂଆ ଧାନ କର ସେଇରା ନୂଆ ଫାଷ୍ଟ ଦିନ ନୂଆ ଅମଳ ହବ ସେଇଟା ଫାଷ୍ଟଠାକୁରଙ୍କ ଠେଇଁ ଲାଗିବ ତାପରେ ଆମେ ପ୍ରସାଦ ସେବନ କରିବା ତାପରେ ଯାଇଁକି ସମସ୍ତେ ଖାଇବେ। ନୂଆ ଖାଇ ଜୁହାର ବି କୁହନ୍ତି ଛୁଟି ବି ହୁଏ ସ୍କୁଲ।
ହୁଁ।
କୁମାର ପୂର୍ଣ୍ଣିମା ଜାଣିଛ?
ହଁ।
ଆଶୂନ୍ୟ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳନ କରାଯାଏ ସାଧାରଣତଃ କୁଆଁରୀ ଝିଅମାନୋନ ପାଳନ କରନ୍ତି। ସୂର୍ଯ୍ୟ ପୂଜା ଆଉ ଚାନ୍ଦରେ ଚାନ୍ଦ ପୂଜା କରନ୍ତି। ଆଉ ଲକ୍ଷ୍ମୀ ପୂଜା ତ ଆମ ଢେଙ୍କାନାରେ ଫେମସ।
ହଁ ହଁ।
ବିଶେଷ କରି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆମର ଫେମସ। ଏହା ଏଗାର ଦିନ ଧରି ଚାଲି ଥାଏ।
ଗାର ଦିନି ପୁରା।
ଉଁ। ଆମର ବି ବାଲିଯାତ୍ରା ବି ହୁଏ। କାର୍ତ୍ତିକ ମାସ ପୂର୍ଣ୍ଣିମାରେ ସାରାଦିନ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ।
ହୁଁ।
ଓଡିଶାର ପ୍ରାଚୀନ ଓ ନୌ ବାଣିଜ୍ୟ ସଂସ୍କୃତିକୁ ମନେ ପକାଇ ନଦୀ ଓ ପୋଖରୀ କୂଳରେ ପଟୁଆରେ ଡ଼ଙ୍ଗା ଭସାନ୍ତି ଆମେ ଡ଼ଙ୍ଗା ଭସୋଉ ସକାଳ ମାନେ ଗାତିଏ ପୁରା ରାତିକରୁ ବାଣ ଫାଟ ଫାଟେ ନେଇକି ଆମେ ନଦୀକି ଯାଇକି ଡଙ୍ଗା ଭସଉ।
ନା ମ ଡଙ୍ଗା ଭସେଇଲା ବେଳେ କଣ କୁହନ୍ତି କ
ଆ କା ମଇ ବଇ ପାନଗୁଆ ଥୋଇ ପାନଗୁଆ ତୋର ବର୍ଷକ ଧରମ ମୋର। ର୍ଷକ ଜାକର ଧର୍ମ ମୋର।
ହଁ!
ଓଡିଶାର ସାଧବ ପୁଅ ମାନେ ସାହସ କତିକି ଉ ବୟନ କରେ
ହୁଁ!
ପ୍ରଥମ ତମ ଘର ସାନ ପୁଅ ନା ବଡ ପୁଅ?
ମୁଁ ବଡ ପୁଅ!
ହୁଁ, କାଲି ତ ଅଷ୍ଟମୀ ଜାଣିଥିବ ଆଉ ପ୍ରଥମ ଅଷ୍ଟମୀ ଆଉ!
ହଁ ହଁ!
ଦେଖ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ କରାଯାଏ ଏଇ ଦିନ ସବୁ ବଡ ପୁଅ ମାନେ ପରଆ ହୁଅନ୍ତି ଆସ ପର ହଉ ହୁଁ
ହୁଁ
ଆଉ ଆମ ଓଡିଶାରେ ଏମିତି ବହୁତ ପଣା ସଂକ୍ରାନ୍ତି ହୁଏ ପଣା ସଂକ୍ରାନ୍ତିରେ ପଣା ପିଇଛ?
ହଁ
ମାନେ ଆମ କ୍ଲବ ଛୁଆ ସବୁ ମିଶିକି ସବୁ ଜିନିଷ ଆଣିବୁ ବୁନ୍ଦିଆ କରୁ ଆଉ ଫଳମୂଳ ଆଉ ଡାଳିମ୍ବ ଫାଳିବ ସେଉ ଫେଉ ସବୁ ଆଣିକି ସବୁ କରିକି ବାଣ୍ଟୁ
ପଣା ସଂକ୍ରାନ୍ତି ଦିନ ତ ଆମେ ବି ହେଲା ସକାଳୁ ଉଠିବୁ ପୁରା ବେଲ ଫେଲ ନେଇକି କିସିବ ସେଥିରେ ସେଥିରେ ଆମେ ମିଶେଇ ଦବୁନା କ୍ଷୀର, ଫିର ମିଶେଇକି ଫଳ ଫଳ ମିଶେଇକି କରୁ ବଡ ପିଲାଙ୍କ ପାଇଁ ମାନେ ସମସ୍ତଙ୍କ ପାଇଁ ଗୋଟେ ହେଲା। ପୁରା ଗୋଟେ ବାଲ୍ଟି ରେ ଗୋଟେ ଗରା ଭଳିଆ ଭାଙ୍ଗ ହବର ସେଟା ଯୋଉମାନେ କୁହନ୍ତି ବଡ଼
ଦୀପାବଳି ତ ଆଗକୁ ଆଉଛି ଦୀପାବଳି ଦୀପାବ ଦଳିଆ ମାନେ କୁହନ୍ତି ମାନେ ଦଶ ହଜାର ଟଙ୍କାର ବାଣ ଆସିବ ଦୀପାବଳିରେ। ଫୁଟେଇ ଫୁଟେଇ ରାତି ବାରଟା ହେଇଯିବ ଫୁଟେଇ ଫୁଟେଇ ବାଣ।
ଦୀପାବଳି ମାନେ ତ ମାଡ଼ ଆଉ କଣ
ଆଉ ଦୀପାବଳି ଦିନ ବରା ବି ହୁଏ। ରାତିରେ ବରା କ୍ୟାଣ୍ଡେଲ୍ ଫ୍ୟାଣ୍ଡେଲ୍ ଜଳା ହୁଏ। ଦୀପ ଜଳାଯାଏ। ଦୀପାବଳି କଣ ପାଇଁ ପାଳନ କରାଯାଏ ଜାଣିଛ?
ସକେ
ରାମ ଏତେବେଳକୁ ଅଯୋଧ୍ୟା ଯୋଉ ରାବଣ କୁ ମାରିକି ଅଯୋଧ୍ୟା ସେତିକି ବେଳୁ ସବୁ ଅଯୋଧ୍ୟା ସାରା ଦୀପ ପର୍ଜନ କରିଥିଲେ। ରାମ କହିଲେ ଜେ ଏଇ ଦିନକୁ ସମସ୍ତେ ଦୀପାବଳି ନାମରେ ଆଣିବେ। ଆଉ ଟାଇମ୍ ତ ହେଇଗଲା।
ହୁଁ ହଉ ମୁଁ କରିଛି ଏବେ ରଖ ଆଉ